ହାଲୋ ସୁନୀଲ୍ ଭାଇ ନମସ୍କାର, ଜୟ ଜଗନ୍ନାଥ ସୁନୀଲ ଭାଇ ସୁନୀଲ୍ ଭାଇ ନମସ୍କାର।
ଜୟ ଜଗନ୍ନାଥ-ଜୟ ଜଗନ୍ନାଥ ଆଉ ନିଲୁ ଭାଇ ଆଜି ଆପଣଙ୍କର ଖିଆଖିଇ କଣ ହେଇଚି ସକାଳୁ?
ଏଇ ସକାଳେ ବରା ତରକାରୀ ଖାଇଥିଲି।
ଆଜ୍ଞା। ଆଉ ବରା ତରକାରୀ ଖାଲି ଖାଇଚନ୍ତି, ନା ଆଉ କିଛି ଖାଇଚନ୍ତି?
ଆଜ୍ଞା?
ବରା ତରକାରୀ ସକାଳୁ ଖାଇଚନ୍ତି, ନା ଆଉ କିଛି ଖାଇଚନ୍ତି?
ହାଲୋ।
ହଁ କୁହନ୍ତୁ ଆପଣ ଟିକେ ବାହାରକୁ ଆସିଲେ ବହୁତ ଭଲ ହୁଅନ୍ତା, ଆପଣଙ୍କ କଥା ମୋତେ ଶୁଭୁଚି କଥା ବି ଆପଣଙ୍କୁ ଶୁଭୁଚି, ଆଉ ଆପଣ ସକାଳୁ ଖାଲି ବରା ତର ଆଜ୍ଞା ଶୁଭୁଚି, ସକାଳୁ ଖାଲି ଆପଣ ବରା ତରକାରୀ ଖାଇଥିଲେ ନା ଆଉ କିଛି ଖାଇଚନ୍ତି?
ସକାଳେ ମୁଁ ବରା ଇଟଲିି ଖାଇଥିଲି ବୁଝିଲେ କି, ତାପରେ ମୁଁ ମୋ କାର୍ଯ୍ୟ ବ୍ୟସ୍ତରେ ମୁଁ ଟିକେ ଭଦ୍ରକ ଯାଇଥେଲି।
ଆଜ୍ଞା।
କାଯ୍ୟ ଆସିଲା ପରେ ଖରାବେଳେ ଭାତ ଡାଲି ଆଉ ଚିକେନ୍ ତରକାରୀ ଆଉ ପାମ୍ପଡ଼, ଆଉ ଆଳୁ ପୋଟଳ ଭଜା ଆଳୁ ଚିପ୍ସ୍, କଲରା ଚିପ୍ସ୍ ଏଇ ସବୁ।
ମତେ ଲାଗୁଚି ପ୍ରାୟତଃ ଆପଣ ବହୁତ୍ ତ ବଡ ଲୋକୀର ଘର, ଯେପରିକି ଆପଣଙ୍କର ଚିକେ ଯୋଉ କୁକୁଡା ଝୋଳ ଶ୍ ପରେ କୁକୁଡା ଝୋଳ ତରକାରୀ ସାଙ୍ଗରେ ସାଇଡି ଆଇଟମ ସାଇଡିର ନଗେଇଖିଆ ବହୁତ ଦରକାରେ ହଉଛି ଯେପରିକି ଆପ ପଣ ପାମ୍ପଡ଼ କହିଲେ, ସାଲଟ କହିଲେ ଚିପ୍ସ କହିଲେ ଏ ସବୁ ଜିନିଷ କହିଲେ, ପ୍ରାୟତଃ ଆମେ ଯେହେତୁ ଗରିବ ଗୁରୁବା ଲୋକ ପ୍ରାୟ ତ ଆମ ଘରେ ତ ପ୍ରାୟତଃ ଚିକେନ ତରକାରୀ ସହିତ ଯେମିତି କି ଖାଲି ଭାତ ଆଉ ଚିକେନ ତରକାରୀ ହେଲେ ବି ଆମେ ଖାଇଦଉ। ଆଉ କୌଣସି ପ୍ରକାର ଜିନିଷ ଖାଉନାଉ। ଆମ ଆଉ ଆପଣ ଖାଇଥିବେ କେବେ ମୁଁ ତ ପ୍ରାୟ ଯେପରିକି ଆମର ବାଦିରି ବାଦିରି ମାଂସ ହେଉ ଯେପରିକି ଆପଣଙ୍କର ମତେ ଜଣା ନାହିଁ ଆପଣଙ୍କର ଶ୍ଵାସ ରୋଗ ଥିଲା ପ୍ରାୟତଃ ମୁଁ ଜାଣିଛି ଯେହେତୁ ଶ୍ଵାସ ରୋଗରେ ଶ୍ଵାସ ରୋଗରେ ବାଦିରି ମାଂସ ଖାଇଲେ ଯେପରିକି ଦେହ ପ୍ରତି ବହୁତ ଭଲ ମୁଁ ତ ପ୍ରାୟ ମୋ ଛୋଟବେେଳେ ବହୁତ ବାଦିରି ମାଂସ ଖାଇଚି, ଆପଣ ଏହା କହୁଛନ୍ତି ଯେହେତୁ ଆପଣଙ୍କର ଶ୍ଵାସ ଅଛି ଆପଣ ବାଦିରି ମାଂସର ଖାଉନାହାନ୍ତି ବାଦିରି ମାଂ ସ ଖାଇଲେ ଆପଣଙ୍କର ଶ୍ୱାସ ଟିକେ କମି କମି ଆସିବ ଆଉ ଏସବୁ ଜିନିଷ ଖାଇଲେ ବହୁତ ଭଲ ହବ ଏ ଯେମ କରିକି ଘିଅ ପକାଇ ବାଦିରି ମାଂସ ବହୁତ ଭଲ ବାଗେରେ କଷିଦେବେ। କଷିଦବା ପରେ ଅରୁଆ ଭାତ ସହିତ ବାଦିରି ମାଂସ ଖାଇବେ। ଖାଇଲା ପରେ ବହୁତ ଭଲ ଲାଗିବ ଆପଣ ବା ଦିରି ମାଂସ ଖାଇବାକୁ ଚେଷ୍ଟା କରୁଛନ୍ତି ନା ନାଇଁ ଏ ସବୁ ବିଷୟରେ ଆପଣ ଟିକେ ମତେ କହିବେ କି?
ଆଜ୍ଞା ଆକଚୁଆଲି କଥାଟା କଣ ହେଲା କି ମୁଁ ବାଦୁରି ମାଂସରେ ମୋର ବହୁତ ଇଚ୍ଛୁକ ଅଛି ବହୁତ ବି ଇଚ୍ଛା ଅଛି ବାଦୁଡ଼ି ମାଂସ ଖାଇଲେ ଦେହ ପାଇଁ ବହୁତ ଔଷଧୀୟ ଗୁଣ ରହିଥାଏ ବାଦୁରି ରେ ଆଉ ବାଦୁରି ମାସ ଖାଇବା ଦ୍ୱାରା ଆମର ଶ୍ୱାସରୋଗ ବି ଭଲ ହୋଇଥାଏ ବହୁତ କିଛି ଆମର ଅ ଶରୀରରେ ଆମର କିଛି ନା କିଛି ସହଯୋଗ ଦେଖାଯାଏ କିନ୍ତୁ ଦୁଃଖର ବିଷୟ ବାଦୁଡ଼ି ମାଂସ ଆମକୁ ମିଳିବା ପାଇଁ ବହୁତ କଷ୍ଟ ଏପଟରେ ଆଉ ତ ବାଧ୍ୟ ହେଇ ଆମେ କୁକୁଡ଼ା ମାଂସ ଖାଉଛୁ।
ଓହୋ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି ଆପଣ ଯେଉଁ ବ୍ରଏଲର ର କୁକୁଡ଼ା ମାଂଉସ ଖାଉଛନ୍ତି ସେ ସବୁ ଜିନିଷ ଆପଣ କୌଣସି ମତରେ ଖାଇବେ ନାହିଁ ଯେପଣି କିି ମୁଁ ପ୍ରାୟତଃ ମୋର ଗୋଟେ ବନ୍ଧୁ ଚିହ୍ନା ଅଛନ୍ତି ଯେପରିକି ବରୁଣିଆ ଗ୍ରାମରେ ସିଏ ତ ପ୍ରାୟ କଣ କହିଲେ ଦେଶୀ କୁକୁଡ଼ା ତାଙ୍କର ବହୁତ ଭଲ ଭଲ ସିଏ ତ ପ୍ରାୟ ଆମର ଛେଳି ମାଂଉସ ଯେପରି ଖାସି ମାଂସକୁ ବି ମଧ୍ୟ କାଟିକି ଥୋଇଦବ ପ୍ରାୟ ତ ଯେତେବେଳେ ଆମ ଘରେ ଦେଶୀର ଯୁଗାଡ ହୋଇଥାଏ ଯେମିତି ଦେଶୀର କୁକୁଡା କି ଛି ଆସିଥାଏ ଯେପରିକି ମୁଁ ଆମ ଘର ପାଖରୁ ତିରିଶ କିଲୋମିଟର ଯାଏ ବରୁଣିଆ ବରୁଣିଆ ଠାରୁ ଗୋଟିଏ ବ୍ୟାଗରେ ପୂରେଇକି ଆଣେ ପାଖାପାଖି ଦୁଇରୁ ତିନୋଟି କୁକୁଡ଼ା ଯେବେ ମୋର ଇଚ୍ଛା ହୁଏ ପ୍ରାୟତଃ ଆମର ଯେହେତୁ ବହୁତ ବଡ ପରିବାର ସେଥିଲାଗି ଦୁଇଟି କୁକୁ ଡା ନ ଆଣିଲେ ହେବ ନାହିଁ ମୁଁ ଆଣିଲା ପରେ ପ୍ରାଏ ତ ଦିନେ କଣ ହେଲା କି ଆମର ଗାଁ ରେ ଗୋଟେ ଉଁ ଚିକେନ କଟାଳି ଥିଲେ ତାଙ୍କ ପାଖକୁ ନେଇକି ଯାଇଥିଲି ସେଠାରେ ପ୍ରାଏ ସେ ଚିକେନ ସେ କାଟିଲା ବେଳେ ଆମର ଦେଶୀ କୁକୁ ଡ଼ା ଟି କାଟିଲା ବେଳେ ତା ପେଟରୁ ପ୍ରାୟତଃ ଗୋ ଗୋଟେ ମାନେ ଦେଶୀ ଅଣ୍ଡା ବି ମଧ୍ୟ ଥିଲା ଆଉ କେତେ ଗୁରେ ଛୋଟ ଛୋଟ ଅଣ୍ଡା ବି ମଧ୍ୟ ଥିଲା। ଆଉ ସେ ଅଣ୍ଡାରେ ବି ଆପଣଙ୍କ ଶ୍ୱାସ ବି ବହୁତ ଭଲ ଦେଖାଇବ ଗରମ ଜିନିଷ ଖାଇଲେ ଆପଣଙ୍କର ଇସନଫୁଲିଆ କମିବ, ଯେପରିକି ଶ୍ୱାସ ବି ମଧ୍ୟ କମିବ। ଏଇ ସବୁ ଜିନିଷ ଆପଣ ସେ ସବୁ ଜିନ୍ ଖାଉଛନ୍ତି ନା ନାଇଁ, ଆପଣ ଯେମିତି ଶ୍ଵାସ କମେଇବା ଲାଗି?
ହଁ, ସେ ସବୁ ଜିନିଷ ତ ମୁଁ ଖାଉଚି, ବଟ୍
ଆଜ୍ଞା କୁହନ୍ତୁ।
ଆଁ, ମୁଁ କହୁଛି ଯେ, ମୁଁ ଖାଏ, ସେ ସବୁ ବହୁତ ଭଲ ଜିନିଷ। ବହୁତ ଦେହ ପାଇଁ ବହୁତ କ୍ଷତି ନୁହେଁ, ବହୁତ ଆମର ପାଇଁ ଦେହ ପାଇଁ ବହୁତ ଲାଭଦାୟକ। ଆମର ଯେକୌଣସି ଖାଦ୍ୟ ହଉ, ଆମେ ଖାଇବାରେ ଆମର ଇଏ ଅଛି, ଯେପରିିକି ଆମର ଦେଶୀ ଖାଦ୍ୟ ସବୁ ରହିଲା, ଦେଶୀ କୁକୁଡ଼ା ହଉ ହେଲା, ଆଉ ମାଂସ ହଉ। ନହେଲେ, ଆମର ଛେଳି ର ମୁଣ୍ଡ ଆପଣ କେବେ ଖାଇଚନ୍ତି? ଛେଳି ର ମୁଣ୍ଡ ଆଣିକି ତାକୁ ସିଯେଇ ଦେବେ। ସିଦେଇ ଦେଇକି ତାକୁ ଜୁସ୍ ଟାଇପ୍ ର କରିଦେବେ। ସିଜେଇ ଦେଲା ପରେ ଜୁସ୍ ଟାଇପ୍ ର ହେଇଯିବ। ତା, ସୁପ୍ ଟା ଆପଣ ପିବେ। ସେଇଟା ବହୁତ୍ ଦେହ ପାଇଁ ବହୁତୁ ମାନେ ଲାଭଦାୟକ ବୁଝିପାଇଲେ କି! ଆଉ ସେ ଜିନିଷଟା ଖାଇବା ଦ୍ୱାରା ସେ ଜିନିଷ ଟା ପିଇବା ଦ୍ଵାରା ଆମର, ଛେଲି ମୁଣ୍ଡର ସୁପ୍ ଟା ପିଇବା ଦ୍ଵାରା ଆପଣଙ୍କ ବହୁତ କିଛି ଯେତିକ ଧର, ଆପଣଙ୍କ ଗ୍ୟାସ୍ ବେମାରୀ ହଉ କି ଯାହା ଯଉ ଶ୍ୱାସ ରଗ ହଉ ସବୁ କିଛି କୁଆଡେ ଉଭେଇ ଯାଇଥାଏ, ବୁଝିପାରିଲେ କି! ସେଇଟା ହଉ ଛେଳି ମାଂସର ହଉ ଯୋଟା ଭଲ ଉପ୍ ଉପକାରିତା ଦିଅଟା ହଉଛି ଛେଳି ମାଂସ। ଆଉ ଗୋଟେ କଥା କଣ କହିଲି ବାଦୁୁଡିମାଂସ ଆପଣ କହିଲେ ଠିକ୍ ଅଛି। ମୋର ଶ୍ୱାସ ରୋଗ ପାଇଁ ଖାଇବା ଠିକ୍। କିନ୍ତୁ ବାଦୁଡ଼ି ମାଂସ ବି ବହୁତ ଗରମ ଜିନିଷଟା। ବୁଝିପାଇଲେ, ତାକୁ ଯଦି ଆମେ ସମାଳି ପାରିବାନି ତାହେଲେ, ଖାଇଲେ ବି ଆମର ବହୁତ କ୍ଷେତି ହବ? କଣ କ୍ଷେତି ହବ? ନା ପରିସ୍ରା ବହୁତ ଗରମ ହୋଇଯିବ। ଝାଡ଼ା ବି ବହୁତ ଜର ହେବ ଏଁତି କ୍ଷେତି ହେବ। ଯିଏ ସମାଳି ପାରିବ, ତାକୁ ଖାଇବେ। ଯିଏ ସମାଳି ପାରିବେନା ବାଦିରୀ ମାଂସ ଖାଇ ପାରିବେ ନାହିଁ। ଆଉ ଯାହାର ସ ଶ୍ୱାସ ଯାହାର ଅଧିକା ଅତ୍ୟଧିକ ଥଣ୍ଡା ରହୁଛି। ସେମାନେ ଖାଇଲେ ଚଳିବ। ଏ ମାନେ ଇଏ ନାହିଁ। କିନ୍ତୁ-ଉ ବାଦୁରୀ ମାଂସ ଯେତିକି ଆବଶ୍ୟକ ସମସ୍ତେ ଖାଇଲେ ଠିକ୍ ଅତ୍ୟଧିକ ପାଇଁ ହାନିକାର ଆପଣ ବି ଜାଣିଚନ୍ତି। ମୁଁ ବି ଜାଣିଚି, ସମସ୍ତେ ବି ଜାଣିଛନ୍ତି।
ପ୍ରା ଆଜ୍ଞା, ଆଜ୍ଞା ପ୍ରାୟତଃ ମୁଁ ଆପଣଙ୍କ ଘରକୁ ପ୍ରାୟତଃ ଦୁଇରୁ ତିନି ବର୍ଷ ତଳେ ଆପଣଙ୍କ ଘରକୁ ମୁଁ ଯାଇଥିଲି। ଯେପରିକି ଆପଣଙ୍କ ଘରେ ଗୋଟଏ ଶନିର ପୂଜା ହେଉଥିଲା। ଯେପରିକି ପ୍ରାୟତଃ, ଆମେ ସେଠି ଭୋଜିର ବି ବଢା ବଢ଼ି ମଧ୍ୟ କରିଥିଲୁ। ଯେପରିକି ଆପଣ କରିଥିଲେ ପୁରୀ, ଡାଲେମା, ଖଟା
ଆଜ୍ଞା, ଜ୍ଞା, ଆମ ଘରର ଆମ ଘରର ଗୋଟେ ହନୁ, ଆଜ୍ଞା, ଆମ ଘରର ହନୁମାନ ମେଳାରେ ଏଇ ସବୁ ଆମର ଆୟଜନ ମୁଁ କରିଥିଲି।
ଯେପରିକି ଆପଣ ଲୋକଙ୍କ ଲାଗି ବହୁତ ପାଣି ବୋତଲ ବି ମଧ୍ୟ ଆଣିଥିଲେ ସବୁ ଲୋକ୍ କଙ୍କ ଲାଗି ଗୋଟେ ଗୋଟେ ପାଣି ବୋତଲ ବି ଦଉଥିଲେ। ବହୁତ ଭୋଜିର ଭଲ ଆୟୋଜନ ବି ମଧ୍ୟ କରିଥିଲେ, ଆଉ ତା'ପରେ ପରେ ମୁଁ ଆପଣଙ୍କ ଘରକୁ କେବେ ବିି ମଧ୍ୟ ଯାଇନି ପ୍ରାୟତଃ ଆ ପଣ କେବେ ଯୋଜନା କରନ୍ତୁ ମୁଁ ଆପଣଙ୍କ ଘରକୁ ଯିବି। ପ୍ରାୟତଃ ଯେପରିକି ଆପଣ ଗୋଟିଏ ଭଲ କଣ ଖାଇବାକୁ କରିବେ ମୁଁ ତ ପ୍ରାୟ ଆପଣଙ୍କ ଘରେ ଯାଇଁ ଦୁଇରୁ ତିନି ଦିନ ରହିବି। ରହିଲା ପରେ କିଛିଟା ଦିନିଷ ଆପଣଙ୍କ ସହିତ ବୁଲାବୁଲି ମଧ୍ୟ କରିବି। ବୋହୁତ ଜଗା। ଏକର ଏରିଆ ର ମୁଁ କିଛି ଜାଗା ଜାଣିନାହିଁ ଆପଣ ମତେ ନେଇକି ଟିକେ ଯେପରିକି ଛତିଆ ବଟ ହେଉ କି ଆମର ଓଳା ଶୁଣି ହେଉ ଆ ଗୋରକନା ତ ହୋଉ ମା ବିରଜା ହୁଅନ୍ତୁ। କି ମା ସାରଳା ହୁଅନ୍ତୁ ଏସବୁ ଜାଗା ଆପଣ ଟିକେ ମତେ ବୁଲେଇକି ଆଣିବେ। ଆପଣ କଣ କହୁଛନ୍ତି ମତେ ଡ ଆପଣଙ୍କ ଘରକୁ ଆଜ୍ଞା। ଆଉ ପ୍ରାୟତଃ ଆଜ୍ଞା।
ଆପଣଙ୍କୁ ଯେତିକି ଆବ ମୁଁ ସେତିକି ମୋ ସ କ୍ଷମ ଅନୁସାରେ ଆପଣଙ୍କୁ ଚର୍ଚ୍ଚା କରିବି ଆପଣଙ୍କର କୌଣସି ବି କ୍ଷତି ହବା ପାଇଁ ଦେବି ନାହିଁ। ଆପଣ ଯେତେଦିନ ଚାହିଁବେ ଆମ ଘରେ ଆପ ଆପଣ ରହିପାରିବେ ଆପଣଙ୍କ ଯେକୌଣସି ଆବଶ୍ୟକ ଯାହା ବି ହୋଉ ଖାଇବା ହୋଉ ରହିବା ହୋଉ ଯେକୌଣସି ଭଲ ଜିନିଷ ହଉ ଆପଣଙ୍କ ପାଖରେ ମୁଁ ନିଶ୍ଚିନ୍ତ ଭାବରେ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ ଟା କରି ଆପଣଙ୍କ ପାଖରେ ପହଞ୍ଚେଇବି କୌଣସି ତା ଦେହରେ ଅବହେଳା କରିବି ନାହିଁ।
ପ୍ରାୟତଃ ମୋର ଗୋଟେ କଥା ମନେ ପେଡ଼ୁଚି ତ ଆପଣଙ୍କ ସା ଗେରେ ମୁଁ ବୋହୁତ ବର୍ଷ ପୂର୍ବରୁ ଆପଣଙ୍କ ସାହିତେ ମୁଁ ବୋଲବମ୍ ଯାଇଥିଲି ଯେ ପରିକି ମୁଁ ଗତ ବର୍ଷ ଏଇଟି ତା ପୂର୍ବ ବର୍ଷ ମୁଁ ଏକୁଟିଆ ଦୁଇ ବର୍ଷ ହେଲାଣି ଦୁଇ ତିନି ବର୍ଷ ହେଲାଣି ଗୋରକନାଥ ଟ ଯାଉଛି ଗୋରଖନାଥରେ ମତେ ଏତେ ବାଟ ଯିବା ହେତୁରୁ ମତେ ବୋହୁତ ବାଧା ବି ବାଧା ପ୍ରା ତ ହଉଛି ଯେପରିକି ମୁଁ ଠାକୁର ହୁଁ ଯେ ଯେପରିକି ମୁଁ ଠାକୁରଙ୍କ ନାଁ ନେଇ ନେଇ ପଳାଇ ଯାଉଚି ଆପଣ ମତେ ବୋହୁତ ଭଲ ଲାଗିଲା କି ଆ ମୁଁ ପହଞ୍ଚି ସାରିବା ପରେ ଆପଣ ମୋ ପାଖରେ ମୋ ଗୋଡ଼ଟାକୁ ଉଁ ମା
ଆଜ୍ଞା ସେଇଟା ତ ଆ ସେଟା ସେଟା ମ ଆମ ଧର୍ମ ଆଜ୍ଞା। କଣ କହିବା ଆଜ୍ଞା?
ଆଜ୍ଞା ଏବଂ ମୋ ସହିତ ବୋହୁତ ଫଟୋ ବି ମଧ୍ୟ ଉଠାଇଲେ ଏସବୁ ଫଟୋ ବି ଆଜି ଯାଙ୍କେ ମୋ ମୋବାଇଲ୍ ରେ ବି ଅଛି ଆପଣ ଯେଉଁ ପାଖକୁ ଯାଉଛନ୍ତି ଯେପରିକି ଆମ ଗାଁ ପାଖର ଦୁଇ ତିନି କିଲୋମିଟର ପାଖାପାଖି ପାଞ୍ଚ କିଲୋମିଟର ପାଖାପାଖି ଦୂରରେ ଆପଣ ପାଣି ଢ଼ାଳିବା ପାଇଁ ଯାଉଚନ୍ତି, ଯେପରିକି ଆର ବର୍ଷ ମୋର ଗୋଟିଏ ସାଙ୍ଗ ଆପଣଙ୍କ ସହିତ ସେ ଜେଗାକୁ ଯାଇଥି ସିଏ ତ ପ୍ରାୟ ମତେ ଫୋନ କରିଥିଲା କି ଏଇ ବର୍ଷ ମଧ୍ୟ ତା ତମର ଭଲ ପାଣି ଭାର ନେଇକି ଯିବାକୁ ଜ ପରି ଆପଣଙ୍କ ସହିତ ଭଲ ମାଇକି ଯାଏ। ଆଉ ଭୋଜି ବି ମଧ୍ୟ ଭଲ ହୁଏ, ସେ ଏଇ ବର୍ଷ ମଧ୍ୟ ମତେ ଫୋ ଫୋ ଅ
ନିଶ୍ଚିନ୍ତ ଭାବରେ ଆପଣ ତାଙ୍କୁ କରିଦିଅନ୍ତୁ ଯେ ଏଇ ବର୍ଷ ତାଙ୍କୁ ବି କରିଦିଅନ୍ତୁ ଆମ ସ ସହିତ ବି ଯିବ, ଆମେ ବି ଆମେ ନିଷ୍ପତି କରିବୁ କୋଉ ଦିନ ଆମର ଆମର ପାଣିର ଭାର ନେଇ ଆମେ ଯିବୁ ନିଷ୍ପତ୍ତି କରିବୁ ନିଷ୍ପତ୍ତି ହୋଇନାହିଁ। ଆମେ ଚେଷ୍ଟା କରୁଚୁ ଏଇ ବର୍ଷ ଯିବା ପାଇଁ ଟିକେ ମିନି କେଦାରନାଥ ଦେଖାଯାଉ ଆମେ ଚାଲି ପାରୁଛୁ ନା ନାହିଁ। କିନ୍ତୁ ବହୁତ ଚେଷ୍ଟା କରିବୁ ଯିବା ପାଇଁ। ଯେହେତୁ ତାଙ୍କର ବି ଯଦି ଇଚ୍ଛା ଦିିବ ଆମକୁ ସେ କହିବେ ଯୋଗାଯୋଗ କରିବେ ମୋ ନମ୍ବର ଯୋଗାଯୋଗ କରନ୍ତୁ ଆମ ନିଶ୍ଚିନ୍ତ ଭାବରେ ତାଙ୍କ ଆମ ସହିତରେ ବି
ଆଜ୍ଞା ମୁଁ କ ମୁଁ କହିବା କଥାଟା କି ଆପଣ ଯୋଉଁ କହିଲେ ମିନି କେଦାରନାଥ ମିନି କେଦାରନାଥ ଟା ଆପଣ ଗଲେ ମୁଁ ଭାବୁଛି ପ୍ରାୟତଃ ସେଠାକାରୁ ବହୁତ ଆଡୁ ବହୁତ ଲୋକ ଆସୁଛନ୍ତି। ସେଥିଲାଗି ମୁଁ କହୁଛି ସେଠିକି ନଯାଇଏ ଆପଣ ଯୋଉଁଠାରେ ଡାଳୁ ଜୁଆ ଶୁଣି ପାଖରେ ପ୍ରାୟତଃ ଆପଣଙ୍କର ଦୁଆ ଶୁଣି ଆଠ ରୁ ଦଶ ବର୍ଷ ପାଖାପାଖି ହେଇଯିବଣୀ ତା ପୂର୍ବ ବର୍ଷ ତ ଆପଣ ଯାଇଥିଲେ ଯେପରିକି ଆମର ଜଣା ଥିଲା ମତେ ମହାବିନାୟକ ମନ୍ଦିର, ଆଉ ଆପଣ ସେଇ ଦୁଆ ଶୁଣି ପାଖ ପାଖରେ ଢାଳିଲେ ମତେ ବହୁତ ଭଲ ଲାଗିବ। କାରଣ ନା ମୋ ସହିତ ବି ଆପଣ ବହୁତ ବର୍ଷ ଦୁଆ ଶୁଣି ମିଶିକି ଯାଇଥିଲେ, ଯେହେତୁ। ତୁ ମୁଁ ଟିକେ ଦୂର ବାଟ ଗଲିଣି ଆପଣ ସେଇ ଦୁଆ ଶୁଣି
ଆପଣ ଆପଣଙ୍କର ଏ ଏଇ ବର୍ଷ ମଧ୍ୟ ଯେଉଁ ଗୌରୋଇ ମନ୍ଦିର ଯିବେ ସେପରଠୁ ମୁଁ ଆପଣ ସହିତ ଯିବି ମଜାମସ୍ କରିବି। କୌଣସି ଆପଣ ଅସୁବିଧା କରିବା ପାଇଁ ହେବେନି, ବୁଝିପାରିଲେ କି?
ଆଜ୍ଞା ମୁଁ ତ ଭାବୁଛି ଯଦି ମୋର କେଉଠାରେ ଚାକିର ବି ଲାଗି ଯାଇପାରେ କି କୋଉଠାରେ ମୁଁ ଯଦି ପଳାଇଲି ପ୍ରାୟତଃ ଭଗବାନଙ୍କୁ ଆପଣଙ୍କ ସହିତ ଯାଇକି ଆପଣଙ୍କ ପାଖ ଆଖ ଏରିଆକୁ ମତେ ଯିବାକୁ ପଡିବ ଯେମିତି କି ଆପଣଙ୍କ ସହିତ ହେଉ କି ମୁଁ ଆଉ ଗୋଟିଏ ଠାକୁରଙ୍କ ପା ଏଇ ପାଖ ପାଖ ଯିବାକୁ। ପ୍ରାୟତଃ ଚାରି ଦିନ ସମୟ ଗଲେ ଏତେ ବାଟରେ ମତେ ବହୁତ ମଜା ହିଁ ଲାଗେ, କିନ୍ତୁ ଚାରି ଦିନର ସମୟ ମତେ ବହୁତ କଷ୍ଟ ବି ଦିଏ, କଷ୍ଟ ଯେହେତୁ ମୁଁ ଭ ଭଗବାନଙ୍କୁ ଡାକି ଡାକି ପଳାଏ ମତେ ମାନେ ଜ ଜଣା ବି ପଡେ ନାହିଁ। ମୁଁ ବହୁତ ଶୀଘ୍ର ପହଞ୍ଚିଯାଏ ଯାଇକି। ପ୍ରାୟତଃ ସବୁ ପିଲାଙ୍କ ଆଗରେ ବି ମଧ୍ୟ ପହଞ୍ଚେ। ଆଜ୍ଞା ଆପଣଙ୍କ ଗାଁ ର ପାଖାପାଖି କେତେ ପିଲା ଯାଆନ୍ତି ଆପଣଙ୍କ ସହିତ?
ଆମ ଗାଁରୁ ଆମେ ପନ୍ଦର ଜଣ ଆମର ଫିକ୍ସି ଅଛି, ତେଣୁ ଆମେ ଚାରି ଜଣ ଆମର ଦାୟିତନେଇଥାଉ ଆଉ ସମସ୍ତଙ୍କୁ ଆମେ ନିମ ତ୍ରଣ କରୁ ଆପଣ ମାନ ଯୋଉମାନେ ବି ଇଚ୍ଛୁକ ଅଛନ୍ତି ଆମ ସହିତ ଆସି ପାଆନ୍ତୁ ଆସନ୍ତୁ ଏବଂ କୌଣସି ବି ଖର୍ଚ୍ଚ ଦରକାର ନାହିଁ ବିନା ମୂଲ୍ୟରେ ଆସନ୍ତୁ ଆପଣଙ୍କ ସ୍ୱଇଚ୍ଛାରେ ଠାକୁରଙ୍କୁ ଦାନ କରନ୍ତୁ ସ୍ୱ ଇଚ୍ଛାରେ ଆପଣଙ୍କର ନିଜର ଆଉ ଯେତିକି ମାନସ୍କାମନା ଯେତିକି ଥିବ ପ୍ରତ୍ୟେକ ପୂରଣ କରନ୍ତୁ ଏବଂ ନିଜ ଇଚ୍ଛାରେ ପାଣି ନିଅନ୍ତୁ ସବୁ ତା ଆମର ଏଇ ଅନୁଷ୍ଠାନ ସହିତ ଯୋଗାଯୋଗ ଦେଇ ଆ ଆପଣ ଆଗକୁ ଆଗକୁ ଯାଆନ୍ତୁ ଏଇଟା ମୁଁ ବି ଚାହୁଁନି ସମସ୍ତେ ବି ସେଇ କଥା ଚାହୁଁଛନ୍ତି ଆପଣ ବି ସବୁଥିଲେ ଅପେକ୍ଷା କରନ୍ତିି ଏବଂ ଆମକୁ ସବୁବେଳେ ସହ ସହଯୋଗ କରିଥାନ୍ତ।
ପ୍ରାୟ ତ ମୁଁ ଭାଇ କହୁଛି କି ମୋର ତଳି ପେଟ ବୋଉ ମାତ୍ରାରେ ଦୁଇ ଦିନ ହବ ସ୍ପଷ୍ଟ ଦେଉଛି ମୁଁ ଏସବୁ ରୋଗରୁ କେମିତି କଣ ଦେଖାଇବି କୋଉ ମେଡିକାଲ ରେ ଦେଖାଇଲେ ବହୁତ ଭଲ ହବ ସେସବୁ ବି ସେଥିରେ ଆପଣ ଟିକେ ମୋତେ ମତଦାନ ଦେବେ କି?
କୋଉ ରୋକ କହିଲେ ଆପଣଙ୍କର କଣ ହେଇଛି?
କେଜାଣି ମତେ ବହୁତ ଦିଇ ଦିନ ହବ ମୋ ତଳି ପେଟଟି ବହୁତ କାଟୁଛି। ଏସବୁ କେମିତି କଣ୍ କୋଉ ମେଡିକାଲ ରେ ଦେଖାଇବି?